ହାଲୋ।
ହଁ କୁହନ୍ତୁ?
ଶୁବୁନଥିଲା କି?
ନାଁ ସୁବୁନଥ୍
ଆଛା। ଆଉ ତମେ ରାତି ଖାଇବା ଖାଇ ସାଇଲଣି?
ହଁ। ମୁଁ ରାତି ଖାଇବା ଆଜି ସଖାଳେ ଏ ଫାଷ୍ଟେ ଉଁ ମୁଁ ଆଜି ସଖାଳେ ଉଠିକି ଫାଷ୍ଟେତ ଅ- ଏ ଦାନ୍ତ ଘସିକି ନିଜ ନିତ୍ୟକର୍ମ- ସାରକି କୁଟ ଟା ତା ଖାଇ ଦେଇକି ତାପରେ ଟିକେ ଏ ମୁଁ ସିଲି କରେ। ତ ତାପରେ ଟିକେ କାଟି କୁଟା ଦେଇଥିଲି କପଡା ଫପଡା। କାଟି ଦେଇକି ନଅଟା ହେଇଗଲା ତାପରେ ଯାଇକି ଏମିତି ଗାଧା ଗାଧି କରିକି-
ଆସିକି ଠାକୁରଙ୍କୁ ପ୍ରଣାମ କରିକି-
ଦଶଟା ବେଳକୁ ପଖାଳ ଭାତ ଆଳୁ ଚକଟା- ଲେମ୍ବୁ ଚିପୁଡି କି-
ଆଉ ଆଳୁ ବେଶି। ଦିଆ ହେଇକି ଭଜା ହେଇଥିଲା ପଖାଳ ହାତ ଖାଇଦେଲି। ଖାଇ ଦେଇକି ତାପରେ ଟିକେ ମା ମାରକେଟ୍ ଗଲି। ହେଟୁ ଆସିଲା ପରେ ପୁଣି- ବାହାରିଲେ ପୁଣି ଦୁଇ- ଏଟା ଏଟା ବେଳେ ପୁଣି ଖାଇଲି ମଧ୍ୟାହ୍ନ ଭୋଜନ। ଦୁଇଟା ବେଳେ ପୁଣି ମଧ୍ୟାହ୍ନ ମ ମଧ୍ୟାହ୍ନ ଭୋଜନ ଦୁଇଟା ବେଳେ ଖାଇଲି। ମଧ୍ୟାହ୍ନ ଭୋଜନରେ ଥିଲା ଭାତ, ଡାଲମା, ଆଳୁ। ଭର୍ତା ଆଉ ସେ ଆଳୁ ବେସର ଦିଆ ଭଜା। ଅଣ୍ଡା ଆମଲେଟେ ଶାଗ ଭଜା। ଅଣ୍ଡା ବରା ହେଇଥିଲା। ଆଉ ଶାଗ ଭଜା। ଏମିତି ଖାଇଲି ତାପରେ ତାପରେ ପୁଣି ସନ୍ଧ୍ୟାରେ ଟିକେ ଚା ପିଇଦେଲି। ତାପରେ ଆଉ କିଛି ଖାଇନଥିଲି ତାପରେ ପୁଣି ରାତିରେ ଆସିକି ତାପରେ ରାତିରେ ଆସିକି ଭାତ ଖାଇଥିଲି। ଭାତ ଆଉ ଅଣ୍ଡା ତରକାରୀ ହେଇଥିଲା। ଖାଇ ଦେଇଥିଲି ଆଉ ତାପରେ ଏବେ କଥା ହଉଛି ଫୋନ ରେ ତମ ସହିତ ଆଉ। ହୁ।
ମାନେ ରାତିରେ ଭାତ ଆଉ।
ତାପରେ ଆଉ ଟିକେ କଲେ ପୁଣି ଭାତ ଖାଇବି ଯୋଉ ଶୋଇପଡିବି ଆଉ ଭାତ ତ ଖାଇସାରିଲେଣି। ଆଜି ରାତିରେ ଭାତ ଖିଆ ହେଇଛି ରୁଟି ଖିଆ ହେଇନି କିନ୍ତୁ ରୁଟି ଟା ଖାଇବା ଦେହ ପାଇଁ ଟିକେ ଭଲ। ଦେହ ହାଲ ବା ରହିବ ଜଲଦି ହଜମ ହେଇଯିବ ଶୋଇବା ପୂର୍ବରୁ ମାନେ ଯାହାବି ଖାଇବା କଥା ଶୋଇବା ଦୁଇ ଘଣ୍ଟା ପୂର୍ବରୁ ଖାଇବା ଦରକାର। ନାଁ କି? ଆଉ ତମେ ଭିତରକୁ କୁଆଡେ ପଳେଇଲ କି କ ଶୁବୁ ନେଇ ତମ ଅ ସ୍ଵର ଆସ? ସୁନି
ଟିକେ ନେଟୱାର୍କ ଉପରକୁ ଆସୁନ।
ହଁ ଟିକେ ନେଟୱାର୍କ ପ୍ରୋବ୍ଲେମ ହଉଛି।
ଆଉ ମୁକହିଲି କି ଯୋଉ ମାନେ ହୁଁ ରାତିରେ ତ ତମେ ଭାତ ଦିନ୍ କଣ ଖାଅ? ନା ଯୋଉଦିନ ଯାହା ଇଚ୍ଛା ହୁଏ ଖାଇଦିଅ?
ଏଁ ହଁ ଯେହେତୁ ଆମେ ଚାଷୀ ଘର ଛୁଆ ତ ଆମର ପ୍ରାଧାନ୍ୟ ଖାଦ୍ୟ କଣ ଭା ତ ତ ନିହାତି ଭାବେ ରହିବ। ତ ଭାତ ଅ ପ୍ରାୟେବେଳେ ରୁଟି ରୁଟି ବି ମାନେ ଏମତି ସତ୍ ତାହାକୁ ତିନି ଥର ଯଦି ଭାତ ହୁଏ ଚାରିଥର ରୁଟି ଆଉ। ସୋମବାରେ, ମଙ୍ଗଳବାରେ, ଶନିବାରେ, ଗୁ ଗୁରୁବାରେ ଏମିତି ରୁଟି। ଆଉ ରବବାରେ, ବୁଧବାର୍, ଶୁକ୍ରବାର୍ ଭାତ। ମାନେ ଯୋଉ ଆଇଁଷ ବାର ଗୁଡାକରେ ଭାତ ହୁଏ। ଆଉ ନିରାମିଷ ବାର ଗୁଡାକରେ ରୁଟି ହୁଏ ଆଉ ରୁଟି ସନ୍ତୁଳା ଏଇ ଆଉ ଆଉ ଚାଷ ବାସ ସବୁ ସରିଲାଣି ଆପଣଙ୍କ ଏଡେ
ଆମ ଆଡେ କିଛି ଚାଷ ବାସ ଆମର ସବୁ କିଛି ହୁଏନି କି ଆମର ଏପଟେ ବେଶୀ ସେ ଚାଷ ବାସ କେହି କରନ୍ତି।
ତାହେଲେ ଚାଉଳ କଣ କିଣା ହୁଏ। ମୁଁ କହିଲି ଚାଉଳ ତାହେଲେ କଣ କିଣା ହୁଏ ଚାଉଳ। ଚାଉଳ ଯଦି କିଣା ହଉଥିବ, ତ ତାହେଲେ ରୁଟି ପ୍ରାୟ ବେଳେ ତ ତମର ତାହେଲେ ଖାଉଥିବେ ଆଉ।
ହଁ ଆମର ସବୁବେଳେ ରାତିରେ ରୁଟି ଦ ଦିନରେ ଭାତ।
ଦିନରେ ଭାତ ହୁଏ ରାତିରେ ରୁଟି ସବୁବେଳେ ହଁ। ହଁ।
ଅଧିକ ଟିକେ ଆମ ଘରେ ଟିକେ ରୋଗ ସମସ୍ତଙ୍କ ରୋଗ ବା ଅଧିକ ସେ ଡକ୍ଟର ବି କହୁଛନ୍ତି କି?
ରାତିରେ ରୁଟି ଖାଅ, ହୁଁ। ତାହେଲେ ତମର ଯଦି ଚାଷ ହଁ।
ଦେହ କାହାର ଠିକ ରହୁନି ନା ସେଥିପାଇଁ ଡକ୍ଟର କହୁଛନ୍ତି। କିନ୍ତୁ ତମେ ଯୋଉ କହୁଚ ଚାଷରେ ଖାଉଛେ ଚାଷ କରିକି ଯଉ ଧାନ ଟା ସେଇଟା ଭିଟାମିନ୍ ଅଧିକ। ହ
ହଁ ଚାଷ ଧାନରେ ତ ଭିଟାମିନ୍ ଅଧିକ ରହିବ ଆଉ ତାପରେ ଏଇ ଯୋଉ ଟାଇଚିନ୍ ଧାନ ଯୋଉ କରନ୍ତି। ସେ ତ ମାନେ କହିବାକୁ ଗଲେ କେବଳ ସାର ମସଲାରେ ହିଁ ହଉଛି।
ହଁ।
ହଁ ତମର ଯଉ ଚାଷ ନାହିଁ ତମ ଆଗରୁ ତମ ଜେଜେବାପା ଦାଦା ମାନେ କରନ୍ତି ନା ନା କରନ୍ତିନି?
ନା ନା ଆମର କେହି ବି ଚାଷ କରନ୍ତିନି।
ଓହୋ ଚାଷ ତାହେଲେ କରନ୍ତି ନି।
ଆମର ଯାହା
ଆଉ
ମାନେ ଯାହା ବି ଚାଉଳ ଅଟା ଯାହା ସବୁ କିଣା
ତାହେଲେ ତମର ପଶୁ ପକ୍ଷୀ କଣ ରଖିଛନ୍ତି ନା ନାହାନ୍ତି?
ନା ଆମର ଆମ ଏଇଠି ଉପୁରାନ ଖାଇବା କୁକୁର ମାନେ ଆସି ହବ ତ ଆସିକି ଆମ ଦୁଆରେ ବସିବେ ତିନିଟା ପା ଆସିକି ବସିବେ, କେବେବି ବସିଥାନି ଯାହା ଖାଇବେ ଖାଇକି ଯିବେ ଆଉ ଯେତେବେଳେ ଆମ ଘର ଆଡେ ମୁଣ୍ଡ କରିକି ଯେତେବେଳେ ବି ପାଣି ପୁରା
ଗାଈ ଗୋରୁ ଓହୋ ଗାଈ ଗୋରୁ ତାହେଲେ କିଛି ରଖିନ ଘରେ।
ହଁ ଆଗେ ଯେତେବେଳେ ମୋ ଭ ନୂଆଁ ନୂଆଁ ନା ସେତେବେଳେ ଗୋଟେ ଗାଈ ଆଣିକି ରଖିଥିଲେ ଗାଈ ତାଙ୍କ ମାନେ ଗାଈ ବାନ୍ଧିଥିଲେ କିନ୍ତୁ ସକାଳୁ ଉଠିଲା ବେଳକୁ ସେ ପଘାରେ ଉଁ ମାନେ ମରି ଯାଇଥିଲେ। ବ୍ରାହ୍ମ ଣଙ୍କୁ ଦେଖେଇଥିଲେ ସେ କହିଲେ କି ମୋ ବୋଉଙ୍କର ଗାଈ ରଖିବା ଟା ଆ ହେଇପାରୁନି ମାନେ ତାଙ୍କ ଜାତକରେ
ତାଙ୍କ ହା ହଁ ତାଙ୍କ ହାତରେ ଟେକୁନି ଆଉ।
ହଁ ସେଇଟା ସେଥିପାଇଁ ଆମର ଆଉ ହଁ ଗୋଟେ ବିଲାପ୍ ର୍ ରଖିନୁ କିନ୍ତୁ ଗୋଟେ ବିଲେଇଟିଏ ଆସିକି ସବୁବେଳେ ବୁଲୁଚି।
ନା ମୁଁ ଏବେ ମୋ ସାମ୍ନାରେ ଗୋଟେ ବିଲେଇ ଟେ ଯିବାର ଦେଖିନି ତ ସେଥିପାଇଁ କହିଲି।
ଆ ନହବ ବିଲେଇ ମାନଙ୍କୁ ଆଗ ଜଣା ପଡିବ।
ହଁ ବିଲେଇ ଆମ ର ପ ଚାଲେ ହେଇଯିବ
ହଁ।
ସେ ଆମର ବୋଧେ ବାରରେ ଆଣିପାରିବୁନି କିନ୍ତୁ ବିଲେଇମାନଙ୍କର ବାରରେ କେବେ ଭୁଲ ହବନି।
ଆଉ ଏବେ ଏ ଯୋଉ ପାଗ ଚେଞ୍ଜ ହଉଚି ଋ ଋତୁ ଚେଞ୍ଜ ହଉଚି ଦେହ ପା ସମସ୍ତଙ୍କର ଠିକ୍ ଠାକ୍ ଅଛି?
ହଁ ଏବେ ଠିକ ଠାକ୍ ଅଛି ମଝିରେ ଟିକେ ଥଣ୍ଡ ଥଣ୍ଡା ଫଣ୍ଡା ଫଣ୍ଡା ଏସବୁ ବଲେ ଏବେ ଠିକ ଠାକ୍ ଅଛି ପୁଣି ଆଗକୁ ଏବେ ତ ହେଇ ନେଇ କହିବାକୁ ଗଲେ ବର୍ଷା ପୁଣି ଆଗକୁ ଆହୁରି ବର୍ଷା ଆସୁଚି ସେତେବେଳକୁ ସବୁ ବାହାରିବ। ଟିକେ ସବୁ
ହଁ ବର୍ଷା ହଁ ନା ବର୍ଷା ହେଲେ ତ ବାହାରିବ ଆଉ ଥଣ୍ଡା ଜର।
ହଁ। ଆମେ ଯେତିକି ସବୁ ପାଣି ଖରା ଦିନରେ ଯୋଉ ଗରମ ନ ସହି ସେପରିକି ଆମେ ଯେତିକି ସବୁ ଦେହରେ ପାଣି ଢାଳିବା ଦେଇବା ଅଧିକ ପାଣି ପିଇବା ଏ ସବୁ ଆମକୁ ଶୀତ ଦିନରେଏ ବର୍ଷା ଦିନରେ ଦେଖିବାକୁ ମିଳ। ମିଳିବ ସବୁ ଦେହରେ ବାହାର ଯାହା ଭିତରେ ସମସ୍ତଙ୍କୁ ସେଇ ଟାଇମ୍ ରେ ଥଣ୍ଡା ନିର ଗୋଟେ ଗୋଟେ ଥର ଲେଖା ହବ।
ହଁ ପ୍ରାୟତଃ ସମସ୍ତଙ୍କୁ ରହିବ ଥଣ୍ଡା ଜରବେ ଲାଗି ରହିବ ଆଉ।
ହୁଁ।
ମେଡିକାଲକୁ ଯାମ୍ ଆଉ ତାପରେ ଆଉ।
ହଁ ତାଉ ସେଇ ସେଇ ଟାଇମରେ ବି। ଏଇ ଯୋଉ ଆସିବ ମାନେ ଭାଇରାଲ ଜର ଆସିବ ସବୁ।
ହଁ।
ହୁଁ ହୁଁ।
ଆଉ ଆଉ କଣ କୁହ ଆ ତମକୁ ଉଁ ତମ ଘରେ ସମସ୍ତେ ଖାଇ ପିଇ ସାରିଲେଣି?
ନା ନା କେହି ଖାଇନାହାନ୍ତି। ଏବେ ସବୁ ଷ୍ଟାଟ କରିବେ ଖାଇବା। ଏବେ ଆରମ୍ଭ ହବ କେହି ବି ଖାଇ
ତମ ମାଁ ତମ ଭଉଣୀ
ନାଁ ମା ଖାଇନାହାନ୍ତି। ଭଉଣୀ ମୋର ତ ବାହା ଯାଇଚନ୍ତି।
ଓହୋ। ହୁଁ। କଣ କହିଲ? ଏ ଖାଲ ଫାଲ ପ‌ଡିଲେ ଭାଙ୍ଗିଭୁଙ୍ଗା ଯିବ ବଡ ଫ୍ୟାମିଲ ମିଳାମିଶା ଫ୍ୟାମିଲ ପରିବାର।
ଆମର ବାପା ଯା ଦାଦା ହଁ ଭାଇ। ନାନୀ ସମସ୍ତେ।
ଆମର କିନ୍ତୁ ଏକା ଛୋଟ ପରିବାର। ଏକା ଏକା ପରିବାର ଏକା ଘର କିଛି।
ଓ ହୋ। ଓହୋ ଏକା ରହି ରହିକି ତମକୁ ବି ଟ ହଁ ଭଲ ଲାଗିବନି ଜବା କଉଠିହେଇଟା।
ନା ମତେ ଭଲ ଲାଗେ, ଅଧିକ ପରିବାର କ ଗଲେ, ଗ କନ୍ ର ଗଲେ ତାଙ୍କର ପୁରା ବଡବାର ଭଲ ଲାଗେ ଇ ଏ ଟା ହ
ଗୋଟେ ଏ କେତେ ଥର ନେଟୱର୍କ ପ୍ରୋବ୍ଲମ୍ ହାଉଛିମୋତେ ଆଉ ଥରେ କାଟିକି କରୁନ। ହୋଇଯାଉ ବୋଧେ ଲକ୍ଷେ ଚାଳିଶୀ
ହଉ ହଉ
ଭଲ ହଁ ସେ ଅସି ପଇସା ଦିଅ କ